ହ୍ୟାଲୋ।
ହଁ।
ନମସ୍କାର। କେମତି ଅଛି?
ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି। ଖିଆ ପିଆ ସବୁ ସରିଲାଣି?
ଆଜ୍ଞା ସରିଲାଣି।
ଖିଆ ପିଆ ସରିଲାଣି?
ହଁ ସାର୍ ସରଲାଣି।
ଆଜ୍ଞା।
ସରିଲାଣି ଆ
ସରଲାଣି। ହଁ ଜଷ୍ଟ ଖାଇକି ଆସିିଲି ଆଉ। ଖିଆ ପିଆ କଣ ହେଇଚି।
ନାଇ ଏଇ ଖରା ଦିନ ରେ ପଖାଳ।
ଯାହା ହଉ ଭଲ ପଖାଳ ଆଉ କଣ।
ଶାଗ ଭଜା ଆଉ ମାଛ ଭଜା।
ଶାଗ ଭଜା ମାଛ ଭଜା। ବଢିଆ। ସକାଳୁ ହାତ ନାଇଁ।
ପଖାଲ ନାଇଁ ଏବେ ଏଗାର ଟା ବେଳୁ।
ନା ଯାହା ହଉ ଭଲ। ଆଉ କୁଆଡ଼େ ବୁଲାବୁଲି ହେଇନି।
ନା ଏ ଖରାରେ କଣ କୁଆଡ଼େ ବୁଲିଯିବାକୁ ଇଚ୍ଛା ହଉଛି।
ଆ ସକାଳୁ ସକାଳୁ ଆମର ଯୋଉ ବାହାରେ ଟିଫିନ ହଉଛି କଣ ଖାଇବାକୁ ଯାଉନ।
ନାଇଁ ଘରୋଇ ଖାଇବା ସକାଳୁ।
ଆଉ ଭଲ। ବେଳେ ବେଳେ ଆମେ ବାହାରେ ରହିଲେ ସିଏ। ଖିଆ ପିଆ ଯାହା କରିବାକୁ ସେ ଅସୁବିଧା ହଉଛି ତା ସାଙ୍ଗରେ ଆମେ କଣ କରୁଛୁ ଆମେ ଯୋଉ ଆଣୁଛୁ ବାହାରୁ ଟିଫିନ୍ ଧର ପଳେଇ ଆସୁଛୁ। ଆମେ। ନିଜେ ଶସ୍ତା ସୁବିଧା ବୋଲି ଭାବି ଧରିକି ପଳେଇ ଆସୁଛୁ କିନ୍ତୁ ଇଏ କାମ ନୁହଁ ବହୁତୁ ଆକଚୁଲି ଆମ ଦେହ ପାଇଁ ଖରାପ ନାହିଁ।
ହଁ। ତେଲ ଜିନଷ।
ତେଲ ଜିନିଷ ତା ସାଙ୍ଗରେ ଆମେ ଯାହା ବିି ଧରିକି ଆସୁଛୁ ସେ ସବୁ ପଲିଥିନରେ ଦେଉଛନ୍ତି ସେ ତରକାରୀ ଗରମ ତରକାରୀକୁ ସିଏ ଦଉ ଛନ୍ତି ଗରମ ତରକାରୀ କୁ ଗ ଗରମ ଯାହା ବି ହଉ। ସେ ସବୁ ପଲିଥିନରେ ଦେଇଦଉଛନ୍ତି ଏଇ ଯୋଉ ପଲି ଥିନରେ ଦଉଛନ୍ତି। ସେ ସବୁ ମାନେ ଏକ ଏକରେ ଗରମ ଜିନିଷକୁ ପଲିଥିନ୍ ସିଏ ତାର ସେ ଇଫେକ୍ଟିଭଟା ଆମ ଦେହ ଉପରେ ପଡୁଛି। କିନ୍ତୁ ଆମେ ବୁଝୁନୁ। ଧରିକି ପଳେଇ ଆସଚୁ।
ହଁ ହଁ।
ଆଚ୍ଛା ତମେ ଯଦି ଫ୍ରି ଅଛ। କିଛି ସେଇ ପଲିଥିନ୍ ଟା ଆମ କେତେ ଦୂର ଠିକ ଭୁଲ ଆମେ କଣ କରିପାରିବା ସେ ବିଷୟରେ କିଛି କଥା ହେଇଥାନ୍ତେ ପ୍ରିୟ
ଆଜାର୍
ଆଚଛା ଆମେ ତମ ହିସାବରେ ଗୋଟେ କୁହ ପଲିଜ ନ ବ୍ୟବହାର କରିବାଟା କେତେ ଦୂର ଠିକ ଆଉ କେତେ ଦୂର ଭୁଲ
ଅଲିଥିଙ୍କ ସମ୍ପୂର୍ଣ୍ଣ ଭୁଲ ମୁଁ କହିବି
ସମ୍ପୂର୍ଣ ଭୁଲ୍
କାହିଁକି ପ୍ରଥମ ପଲିଥିିନ ଖାଇବା ଦ୍ଵାରା ଆମର ପଲିଥିିନରେ ଯୋଉ ଜିନିଷ ଆସ ଖାଇବା ଆସଛି ଯେମିତି ଆପଣ କହିଲେ ତରକାରୀ ଯଦି ଗରମ ତରକାରୀ ଆସିଲେ ଗରମ ତେଲ ଜିନିଷ ଆସିଲେ ତେଲ ଜିନିଷ ପଲିିଥିନରେ ଲାଗିଲା। ଆଉ ପଲିଥିନରେ ଯୋଉ କେମିକାଲ ଅଛି ଖାଦ୍ୟର ଲାଗିଲା ଖାଇଦଲେ ଆମ ଦେହ ଖରାପ ହେଲା ଆମ ପ ଖାଇଲେ ଖାଇଦେଲା ପରେ ତ ଯୋଉ ଫୋପାଡି ଦେଲେ ସେ ଫୋପାଡିିବା ଦ୍ଵାରା ପରିବେଶ ପ୍ରଦୂଷିତ ହେଲା ମୃତ୍ତିକା ଆମର ମାଟି ଅପର୍ଯ୍ୟସ୍ତ ହେଲା ବୁଲା ଗାଈ ଗୋରୁ ଯୋଉ ଆସୁଛନ୍ତି ଆମର ବୁଲିବା ପାଇଁ ଯେମିତି ଷଣ୍ଢ ଗାଈ ବା ବଜାରରେ ବୁଲୁଛନ୍ତି ତାଙ୍କେ ସେଇଟାକୁ ଖାଇଲେ ସେଇଟା ଖାଇବା ଦ୍ଵାରା ତାଙ୍କର ଦେହ ଖରାପ ହେଲା ତ ଆମେ ଇନଣ୍ଡାଇରେକ୍ଟଲି ନିଜର ସ୍ୱାର୍ଥ ପାଇଁ ଆମେ ଆଉ କାହାର ସଵାସ୍ଥ୍ୟକୁ ଖରାପ କରୁଛ।
ହଁ।
ଯଦି ଆମେ ଖାଇବା ଆଣି ଯାଉଛେ ଆଣିବାକୁ ତ ନିଚେ କ୍ୟରି ବ୍ୟାଗ ନେଇକି ଯିବା ଟିଫିନ ନେଇକି ଯିବା। ତ ଟଟିଫିନ୍ ଆଣିଲେ ହୁଏ ତ ପଲିଥିନ ର ବ୍ୟବହାର ଟା କମିବ ଆଉ ତାର ଉପକାର ଟା ବଢିବ।
ହଁ ସେ ତ ଠିକ ଆଛା ସେ ସବୁ ଠିକ ମୁଁ ମାନୁଛି କିନ୍ତୁ ଆମେ ଯୋଉ ପଲିଥିନ୍ ଟା ଯୋଉ ଉଦ୍ଦେଶ୍ୟରେ ଆକ୍ଚୁଲି ବାହାରିଥିଲା ଯେମିତି କି ଆମେ ଯାଉଛେ ହେଲା ବାଟରେ କିଛି ଜିନିଷ ଆମେ ନେଇକି ଯାଉଛେ ତାହେଲେ ଆଗରୁ ତ ଆମେ ଯେତେ ସବୁ ଘ ମାନେ ଯୋଉ ଯେତେବେଳେ ମ ଟର ହଉ ବୁଟ ଡାଲି ହଉ ଚାଉଳ ହଉ ଯାହାବି କିଛି ହଉ ଆମେ ସବୁ ନେଇ ଆସୁଥିଲେ କୋଉଥିରେ ସେ ସବୁ ଆମେ ନିଜେ ଗୋଟେ କାଗଜ କରିଥିଲୁ ନହେଲେ ଗୋଟେ ଆମ ଘରେ ଯୋଉ ବନା ହୁଏ ଗୋଟେ ଗୋଟେ ବ୍ୟାଗ ସେଥିରେ ଧରିକି ପଳେଇ ଆସିଥିଲେ। ସେଇ ସମୟରେ କଣ ହେଲା ନା ଆମକୁ ଶସ୍ତା ସୁନ୍ଦର ହବ ବୋଲି ଆମେ କଣ କଲେ ନା ସେତେବେଳେ ପଲିଥିନ୍ ଆସିଥିଲା କିଛି ଜିନିଷ ଧରିକି ଆସିବା ପାଇଁ କିନ୍ତୁ ଆଜିକାଲି ଟାଇମରେ କଣ କରୁଛ ନା ଆମେ ଯେତେ ଆମ ପାଇଁ ସୁବିଧା ଜିନିଷ ହଉଛି ଆମେ ତାର ବେଶୀ ଦୁରୁପଯୋଗ କରୁଛେ କଣ ଟିକି ହେଲା ଭାଇ ପଲଥିନି ଟେ ଦେଇଦିଅ। କଣଟା ହେଲା ଖାଲି ପଲିଥିନ୍ ଟେ ଦିଅ କିନ୍ତୁ ଅସୁବିଧା ହଉଛି ଇଏ ମାଟିରେ ମିଶୁନି। ଯୋଉଟା କି ଆମର ମାନେ କଣ ଆମର ଜଳସ୍ତର ଟା ସେ ସବୁ କୋଉଟା ଆମେ ଆଗରୁ ଯେତେ ଭଲେ କୂଅ ଟିକ ଖୋଳି ଦେଲେ ପାଣି ସାଙ୍ଗେ ସାଙ୍ଗେ ପଳେଇ ଆସୁଥିଲ। ଏବେ କୁଅ ଖୋଳି ଦେଲେ ଅଧା ବାହାଘ ସେ ଯୋଉ କଣ ପଲିଥିନ ମିଳୁଛି। ବେଳେବେେଳେ ଆଛା ଆ ମାନେ ବହୁତ ଦିନ ଆଗରୁ ଯୋଉ ସବୁ ପଲିଥିନ ଗୁଡ଼ା ଦଶ ବର୍ଷ କୋଡିଏ ବର୍ଷ ଯାହା ବି ଥିବ ସେ ପା ଆଉ ମାନେ ମାଟିରେ ଆଉ ମିଶି ପାରୁନି। ସେ ମାଟି ରେ ମିଶି ପାରୁନି ସେଟା ଆମ ପାଇଁ କ୍ଷତିକାରକ ଆକ୍ଚୁଆଲି
ହଁ ନିଶ୍ଚିତ ରଥା ଘରବର
ହୁଁ ହେଲେ କଣ କରିବା ତ ଆଜିକାଲି ସବୁ ଜିନିଷ ତ ପଲିଥିନରେ ଏବେ ବାହାରୁ ଆମେ ଅଟା ଧରିକି ଆସିଲେ। ଅଟା ପ୍ୟାକେଟ୍ ଆଣୁଥିବେ ସିଏ ବି ଗୋଟେ ମୋଟା ବଲ୍ଥିନ୍ ସିଏ ବି ବ ଆମେ ପଲିଥିିନ ଉପରେ ମତେ ଲାଗୁଛି ପୁରା ପଲିିନ ଉପରେ ଡିପେଣ୍ଡ କରି ସାରିଲଣି ଆଉ କିଛି ଆମ ଆଉ କିଛି ଦେଖି ପାରୁନହିି ସବୁ ଜିନିଷରେ ଆଜି ଡ୍ରେସ ଗୋଟେ ଧରି ସ ବି ପଥନ୍ ଆମେ ଖାଇବା ଧରିକି ଆସଛେ ସିଏ ବଥେ ଆ ଜିନିଷ ମାର୍କଟରେ ମିଳୁଛି ସେଏ ବି ବତ କଣ କରିବା ଏମିତି ଭ ତାହେଲେ ପରିବେଶ ପାଇଁ ବହୁତ ଅସୁବିଧା ନା।
ହଁ ନିଶ୍ଚିତ ଅସୁବିଧା।
କଣ କରିପାରିବା।
ଦ ନିଜେ ସଚେତନ ହେବ ତାହେଲେ ପଲିଥିିନ ର ବ୍ୟବହାର କମିବ ସଚେତନ କଣ ଯଦି ଆମେ ଖାଇବା ଆଣିବାକୁ ଯାଉଛେ ଟିଫିନ ନେଇକି ଯିବା ଡ୍ରେସ ଆଣିବାକୁ ଯାଉ ନିଜେ କପଡା ବ୍ୟାଗ୍ ନେଇକି ଯିବା। ଯାହା ବେଳେ ନିଜର ଯ ଯଦି ଆମେ ତାଙ୍କ ଉପରେ ଭରସା ନକ ଯଦି ନିଜେ ନେଇକି ଯିବା। ଘରୋଇ ଉପକରଣ ତାହେଲେ ଆମର ଯେମତି ଆମେ ଘରୋଇ କଣ ଆପଣ ଯଦି କହିଲେ ବୁଟ ଡାଲି ଆଣିଲେ ଆମେ ଯାଉଛେ ପଲିିନ ନେଇକି ଆସଛେ। ୁ ଆମେ ଯ ଆମ ହାତ କରଣୀ ଯଦି ଯେମିତି ଆଗକାାଳ ଲୋକମାନେ ସଢେଇ ତିଆାରୁଥିଲେ ବାଉଁଶ ପାତିରେ
ହଁ।
ତ କିନାସ ଯୋଉ ଯଦି ସେମତି ସଢେଇ ତିଆରି କି ନବା କହନ୍ତି ଆମକୁ ବୋଝ କହନ୍ତି ତାକୁ ନେଇକି ଯିବା ଯଦି ତମେ ସେଥିରେ ଆଣିବା ତ ଆମ ଯିଏ ବୋଝ ତିଆରି ସିଏ ବି ଉପକୃତ ହବ ପରିବେଶ ସୁରକ୍ଷ ରହିବ ପଲିିନ ଆସିବନି ଘରୋଇ କରୋନା ଜିନିଷା ଆମେ ଆଣିଲ।
ଆମେ ସିନା ଏବେ ଆମେ ଦେଖ ଆମେ ସଚେତନ ହବା ପାଇଁ କହିଲେ। ଠିକ ଅଛି ଆମେ ପାଠ ପଢାପଢି କରୁଛେ ଏଇ ଯୋଉ ଜିନିଷ ଗୁଡା ଆମେ ଜାଣୁଛେ ହେଲେ ଯୋଉମାନେ ସବୁ ଜାଣି ପାରୁନାହାନ୍ତି କିଛି ଆମର ଏ ଯୋଉ ଗାଁ ଗହଳିରେ ଲୋକମାନେ ଅଛନ୍ତି। ସେମାନେ କିଛି ଜାଣି ପାରୁନାହାନ୍ତି। ଆମେ ସେମାନଙ୍କୁ ତ ପୁଣି ସଚେକ୍ତ କରିବା ଦରକାର ନହେଲେ ସେ ସେମାନେବି ଏ ବିଷୟରେ କିଛି ଜାଣିନାହାନ୍ତି ଆ ଆମେ ଜାଣିଲେଯେ ଏଟା ମାଟିରେ ମିଶି ପାରୁନି। ଯୋଉଟା କି ଆମର ଜଳସ୍ତର ଲେବୁଲ ବି ଧୀରେ ଧୀରେ କମି ଯାଉଛି ତାହେଲେ ଆମ ପରିବେଶ ବି ଦୂଷିତ ହଉଛି ଯାହା ବି ଯାହା କିଛି ଅସୁବିଧା ହଉଛି। ମାନେ ତାର ବି କିଛି ଏମାନେ ଇମ୍ପାକ୍ଟ ଆମ ଉପରେ ବି କିଛି କିଛି ପଡୁଛି ଏସବୁ ଜିନିଷ ଆମେ ଜାଣିପାରୁଛେ କିନ୍ତୁ କିଛି ଯୋଉମାନେ ଗାଁ ଗହଳିରେ ରହୁଛନ୍ତି ସେମାନେ ତ ବେଶୀ ଏ ବିଷୟରେ କିଛି ଜାଣିନାହାନ୍ତି ସେମାନେ ତାଙ୍କର ସେ ଯେମିତି ବି ସେ ବ୍ୟବହାର ବି ଆହୁରି ବଢି ବଢି ଚାଲୁଛନ୍ତି ସେଇଭଳିଆ ସେଇ ସବୁ ଜିନିଷ ବି ଆମେ କଣ କରିବା ତାହେଲେ।
ତାଙ୍କ ପାଇଁ କିଛି ଅୱାରନେସ ପ୍ରୋଗ୍ରାମ କରିବାକୁ ପଡିବ, ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ।
ସେସବୁ ତ କରିବାକୁ ପଡିବ। ହେଲେ ଆଉ କିଛି କିଛି ଅଛି। ଆମେ ଯୋଉଟା ଅଛି ଏଠି ଏବେ ଅଲରେଡି ପରିବେଶରେ ବହୁତ ଗୁଡ଼ିେ ସବୁ ପଲିଥିନ୍ ସବୁ ବାହାରେ ପଡୁଛି ଆମେ ସବୁ ଦେଖୁଛେ। କଣ ଆମେ ଏ ଏ। ମାନେ ସରକାରଙ୍କୁ କହିକି କିଛି ଜିନିଷ ଆଗେଇବା ପର୍ଯ୍ୟନ୍ତ ସେ ତ ବହୁତ ପ୍ରୋସେସ ଲାଗିବ। ଆମେ ନିଜେ ୟୁଥ୍ ଆମେ ଯଦି କିଛି ଚାହିଁବା ତାହେଲେ ଆର କିଛି ଛଇଥାବନ ଆମେ କରିପାରିବା କି?
ନିଶ୍ଚିତ କରିପାର ପ୍ରଥମେ ଆମ ଚାରି ପାାଖରେ କେତେ ଅଛି ତାକୁ ଯଦି ଆମେ ଏକାଠି କରିକି ତାର କେମିତି ବଜ୍ରବ ନିଷ୍କାସ ନଲେ ତା ବ୍ୟବସ୍ଥା କଲେ। ଫାଷ୍ଟେ ନିଜ ଘର ଚାରିପଟେ କଲେ ତାପରେ କିଛିଟା ଜାଗା ନେଇ ଗଲେ ହେବ।
ହୁଁ। ସିଏ ବି ରହୁଛି କିଛି ଆମର ଅ ମାନେ ଅସାମାଜିକ ବ୍ୟକ୍ତି ସେ ସବୁ କଣ କରନ୍ତି ଏ ଯୋଉ ମଦ ପିଇବାକୁ ଆସନ୍ତି ସେମାନେ ତ କାହା କଥା ଶୁଣନ୍ତିନି ସେମାନଙ୍କୁ ଆମେ ତ ବୁଝେଇ ପାରୁନେ କିଛି ନାହିଁ। ସେ ସବୁ ହଃ ମାନେ ମଦପିଆ ପି କରନ୍ତି ସେ ବୋତଲ ଏପଟ ସେପଟ ପକେଇବେ ସେ ସବୁ। କଣ ଯେ ସେମାନେ କାହା କଥା ଶୁଣିବେନି ଯଦି ଆମେ କିଛି କହିବୁ ସିଏ ଆମ ଉପରେ ଓଲଟା ଡରଉଛନ୍ତି। ଏଇଟାକୁ ଗୋଟେ ଟେ ପ୍ରୋବ୍ଲେମ ବେଳେବେଳେ ସୃଷ୍ଟି ହୁଏ।
ହଁ। ତାଙ୍କ ପାଇଁ ତ ଆଉ କିଛି କରିହବନି।
ସେଇଟାତ ଆମେତ ଏବେ ମେନଲି କିଛି ଆମେ
ଯଦି ପ୍ରଥମେ ଆମ ଘରଠୁ ଆମେ ଚେଞ୍ଜ ନ ଚେଞ୍ଜ କରିବା। ବଦଳେଇ ପାରିବା। ତାହେଲେ ଗୋଟେ ଆମଠୁ ଦେଖିକି ଆଉ ଯଦି କିଏ ଶିଖି ପାରିଲା। ସିଏବି ସେମିତି ତାକୁ ଶିଖେଇଲା ତାହେଲେ ହୁଏ ଟ୍ରାନସଫରମେସନ ରେ
ବହୁତ କିଛି ଜିନିଷ ବି ଆମେ ଚେଞ୍ଜ କରିପାରିବା। ଏବେ ଦେଖନ୍ତୁ ଗୋଟେ ଭୋଜି ବହୁତ ଲୋକ ଭୋଜି କୁ ଯାଉଥିବେ। ଭୋଜିରେ ବହୁତ ସାରା ପ୍ଲାଷ୍ଟିକ ଠିକ୍ ଜିନିଷ ବ୍ୟବହାର ହଉଛି। ସେ ପ୍ଲାଷ୍ଟିକ ଚାମଚ ପ୍ଲାଷ୍ଟିକ ସେ ଯୋଉ ଖଲି ପ୍ଲାଷ୍ଟିକ ବହୁତ କିଛି ଆଇସ୍କ୍ରିମ୍ କପ ବି ହଉ ବହୁତ କିଛି। ପଲିଥିନ୍ ପ୍ଲାଷ୍ଟିକ ଏ ସବୁ ଯାକ ହିଁ ବ୍ୟବହାର ହେଉଛି ଆମେ ଯଦି ଆଗରୁ ଯେମିତି ପୁରୁଣା କାଳରେ ସବୁ ଥିଲା ସମସ୍ତେ ବସିବେ ପତ୍ର ଖୋଲିକି ପଡ଼ିବ ତାପରେ ଯେତେବେଳେ ରୋଷେଇ ଯେତେବେଳକୁ ଆମ ଖାଇବା ସେ ଏ ସବୁ ଜିନିଷ ଗୋଟେ ଭଲ ହୁଏ ନା। ସେଇଭଳିଆ ଜିନିଷ ଲେ ବଲ କିନ୍ତୁ ଆମେ ନିଜେ ବଢି ଯାଉଛେ। ଟେକ୍ନୋଲୋଜି ବଢିଯାଉଛି। ସବୁ ଜିନିଷ ଆମେ ବଢିଆ ବଢେଇ ଗଲା ପରେ ଧୀରେ ଧୀରେ ଆମେ ଆମ ନିଜ ଦେହକୁ କ୍ଷତି କରୁଛେ। ପରିବେଷ କରଛେ ସମସ୍ତଙ୍କୁ ଆମେ କ୍ଷତି କରୁଛେ। ଏସବୁ ଜିନିଷ ଆମେ ଯଦି ଟିକେ ନିଜେ ସଜାଗ ହେଇପାରିବା ଅନ୍ୟମାନଙ୍କୁ ସଜାଗ କରିପାରିବା ତାହେଲେ ଜିନିଷ ଟା ଟିକେ ଭଲ ହେଇପାରନ୍ତା ଆଉ।
ହଁ।
ହୁଁ
ଆଗକୁ ଆଗକୁ ଏମତି ଜିନିଷ ନେଲେ ଭଲ ହବ ସମାଜ ପାଇଁ ପରିବେଶ ପାଇଁ ପଶୁ ପ୍ରେମୀ ପଶୁ ତାଙ୍କ ପାଇଁ ଭଲ ହବ
ହଁ। ଠିକ ଅଛି ଯାଅ ତମ ସହିତ କଥା ହେଇ କି ବହୁତ ଖୁସି ଲାଗିଲା ଯାହାହେଲେ ବି ବହୁତ କିଛି ଶିଖିବାକୁ ମିଳିଲା। ଆଉ କିଛି ଆମେ କେମିତି କଣ କରିବୁ? ଯେମିତି କି ଆମେ ଆମ ପାଇଁ ବଞ୍ଚିଲେ ତାପରେ ଦେଶ ପାଇଁ ଆମେ ଧୀରେ ଧୀରେ ଚିନ୍ତା କରିବା ତାପରେ ଦେଶ ସବ ହଁ ମୁଁଦ କିଛି ଶିଖିପାରିବ ତାହେଲେ ଉନ୍ନତି ଟା ହେଇପାରିବ। ଯାହା ହେଉ କଥା ବି ବହୁତ ଖୁସି ଲାଗିଲା ଠିକ୍ ଅଛି ରଖୁଛି ଆଜ୍ଞା।
ଆ